ହଁ।
ରୋଷେଇ ଆରମ୍ଭ କଲଣି?
ହୁଁ।
ରୋଷେଇ ଆରମ୍ଭ କଲଣି?
ହଁ ରୋଷେଇ ଆରମ୍ଭ କଲିଣି ବାଇଗଣ ଆଳୁ ଭାଜି ଦେଲି। ଟମାଟୋ ବାଇଗଣ ଦଳିକି ଭାତ ପଖାଳ ଖିଆ ହେଇଗଲା। ତା ନିଙ୍ଗା ରୋଷେଇ ଆରମ୍ଭ ହେଲା ଆଉ ବା ତ ଭାତ ବସିଚି ଡ଼ାଲମା କରିବି। ଭଜାଭୁଜି କଣ ହବ ଶାଗ
ହୁଁ ହୁଁ।
ଆଉ କଣ ଆଉ ଆଇଟମ ଆଉ।
ଓ ହଁ।
ହୁଁ।
ଆମର କଣ ଥିଲା କାଲି କଣ ବୋହୁତୁ ଗୁଡ଼ାଏ ଭାତ ମୋଶାଶୁ ମା ଆସିଲା ରୋଷେଇ କରିଦେଇ ତେ ମୁଁ ଆସିକି ତ ଖାଇଲୁନୁ ସେଆଡୁ ଖାଇକି ଆସିଥିଲୁ। ତାପରେ ଭାତ ପଖାଳ ଭାତ ବହୁତ ରହିଛି। କଇଲେ ପଖାଳ ଭାତ ରହିଚି ଆଉ ଖାଇଦବ। ପଖାଳ ଭାତ କଣ ଖାଇବି ଭଜାଭଜା ଭାଜିଚି ଶାଗ ଗୋଟେ କରିଛି।
ଭାବୁଚି କଣ କରିବି ପଖାଳ ଖାଇବି କି ଗରମ ଖାଇିବି ଥଣ୍ଡା ଟା ମତେ ଅଛି।
ହୁଁ ହୁଁ ହୁଁ ଅଧ ମାଣେ ପକେଇ ଦେଲନି।
ତାପରେ ସେ କାଲି ଭାତ ରଖିଚନ୍ତି କଣ କରିଚନ୍ତି ଭଲ କି ଘୋଡ଼େଇ ଘାଡେଇକି ରଖିଚନ୍ତି କି ନାଇଁ ମ ତେ ନିଜେ ଯୋଉଟା କରିକି ରଖିଥିବି ପଖାଳ ଭାତ ମତେ ଭଲ ଲାଗେ। ଆଉ କିଏ କୋଉଠି ଘୋଡ଼ା ଘଡି କରିକ ଭଲିକି ଢାଙ୍କିକି ରଖିଥିବେ କି ନାହିଁ
ହ ବସେଇଦିଅ ଆପ ବସେଇଦ ଖାଇଦିଅ ଥଣ୍ଡା ଟା ହେଇଛି ନା ପଖାଳଖାଇ ତଣି ବସିବ
ହୁଁ।
ଖାଇବ ପୁର୍ବରୁ ବସେଇଦବ ଅଧ ମାନେ ଖଣ୍ଡେ ଖାଇଦବ ଆଉ। ତାପରେ ଛୁଆ ଖାଇବେନି କି ପୁଣି।
ହଁ ଛୁଆଙ୍କ ପାଇଁ ମୋ ପାଇଁ ବସେଇଦେଲେ ହବ ତାଙ୍କୁ ନହେଲେ ବ ସେଟା ପଖାଳ ଖାଇଦେବେ
ହୁଁ। ହଁ ଝିଅ ସ୍କୁଲ୍ ଗଲା ତାକୁ ଗାଧେଇ ପାଧେଇକିନି ବାହାର କରିଦେଇକି ପଠେଇକି ଖଏ ଭାତ ଖାଇଲା ହେଠୁ ଗଲା ତାର ସେ ଗଲା ପରେ ହେଠୁ ମୁଁ ଖାଇଲି ଖାଇକି ନା ଭାତ ବସେଇଲି ଆଉ। ବାସନ କୁସନ ମାଜିକି ଆଣିଲି ତାପରେ ବସେଇଲି ରୋଷେଇ ଆଉ
ହଁ ହଁ। ଆଉ କେବେ ଆଉ କୋଉଠି ବୁଲାବୁଲି କରିବାକୁ ଯାଇନ?
ହୁଁ।
ବୁଲାବୁଲି କରିବାକୁ ଯାଇନ କେବେ କୋଉଠି ବାହାରକୁ?
ବାହାର କୁ ବୋଲେ ଏମିତି ଯାଇଛୁ ଠାକୁରଙ୍କ ସ୍ଥାନ ବଲେ ହେଁ କପିଳାଶ ଆଉ ତାରିଣୀ ଆଉ ଗୋଟେ ଅଛି ଯୋଉ ସାଇ ମନ୍ଦିର ଆମର ଢେଙ୍କାନାଳରେ
ହୁଁ ହୁଁ। ପୁରୀ ଆସି ନ?
ନା ପୁରୀ ଯାଇନି।
ହୁଁ ହୁଁ।
ହୁଁ ଗୋଟେ ରାାଗ ଅଛି ସେଟା ରି ହେଇକଛି ମୁୁରିକ ଯାଉ
ହଁ ହଁ।
ହଁ ହୁଁ ହୁଁ
ହଁ ହଁ। ଅ ଆଉ
ବ କର
ଶୁଭୁନି
ଏ ନୂଆ ବର୍ଷରେ ଫିଷ୍ଟି କରିଚ କୁଆଡେ ଯାଇଥିଲ?
ନୂଆ ବର୍ଷରେ ମୋ ସ୍ଵାମୀ ତ ଆସିଥିଲେ ଫିଷ୍ଟି କୋଉଠି ଯାଇନି କୋଉଠି ଆଉ ବର୍ଷ କୋଉଠି ବି ଯାଇନି
ହୁଁ ହୁଁ
ଏଇ ଗାଁ ପାଖ ମନ୍ଦିର ଫନ୍ଦିର ଟିକେ ଯାଇକି ବୁଲି ଆସିଛି
ହୁଁ
ଆଉଁ
ନା ଚାମିରି ଭୋଜି କରିନ
ହଁ ହଁ। ହୁଁ। ତମର କେତେ ଭାଇ କେତେ ଭଉଣୀ?
ମୋ ବାପଘର ହଉଛ ଆମେ ଚାରି ଭଉଣୀ ଗୋଟେ ଭାଇ ଭାଇଟା ସବାରେ ସମସ୍ତେ ସବୁଠୁ ସାନ ସିଆରେ
କଣ କରୁଛନ୍ତି ସେ
ଏ ଅନୁଗୁଳ ରେ ରହୁଛି କମ୍ପାନୀରେ।
ମ୍ୟାରେଜ୍ କରିସାରିଲାଣି? କରନାନ୍ତି ଓ ହ ଓ ହୋ।
ତାର ବଧ ଦିଟା ମୋ ମ୍ୟାରେଜ ପରେ ପରେ ଏଇ ଯୋଉ ମୋ ମାରେଜ ପୂର୍ବରୁ ବୋଉଙ୍କର କଣ କହିଲେ ଷ୍ଟୋନ୍ ଅପରେସନ୍ ହେଇଥିଲା ନା? ତାପରେ ପରେ ମୋ ବାହା ମାରେଜ ହେଇଗଲା ଆଉ ବୋଉ ଏକୁଟିଆ ହେଇଗଲେ ହଇରାଣ ଲେ ଆମର ଗୋଟେ ଜଳଖିଆ ଦୋକାନ ଅଛି ଯାଉ ହ ହଇରାଣ ହେଲେ ଯେମତି ଏଠି ମୋ ବାହାଘର ବସେ କ ବସ ସେ ଗୋଳକୁ ଭାଇ ବାହାଘର ହେଲା ଆଉ। ହଉ ହଇରାଣ ହେଲେ ଏକୁଟିଆ ହେଇଗଲେ ନା। ଥରେ କେହି ନାହିଁ ବାପା ଷ୍ଟାର୍ଟ କରି ଯାଇଛନ୍ତି ସତର ଅଠର ଅଠର ଉଣେଇଶି ବର୍ଷ ହେଇଗଲାଣି।
ହଁ।
ଆମ ବଡ ଭଉଣୀ ଯ ଆମ ବାବା ମ୍ୟାରେଜ କରିଥିଲେ। ଆଉ ଆମେ ଚାରି ଭାଇ ଭଉଣୀ କି ବୋଉ କରିଛନ୍ତି। ନାଇଁ ଭାଇକି ବୟସ ହେଇନଥିଲା କାହାଙ୍କର କରିଦେଲୁ ଆଉ।
ହଁ ହଁ ଫାମିଲି ପ୍ରୋବ୍ଲେମ୍ ପାଇଁ ଆଉ।
ହୁଁ। ଆ ବୋ ଅପରେସନ ହେଇଥିଲେ ନା ସେଇଥିପାଇଁ ବେଶୀ ଥା ଇଏ।
ହଁ ହଁ ହଁ।
ସମସ୍ତେ କହିଲେ କହିଲେ ଛୁଆ ରୁ ବାହାଘର କରିଦେଉ ଯଡୁ ଆମେ କହିଲୁ ଯଦି ବାହାଘର ନ କରୁଛୁ ଝିଅ ଝିଅ ଚାରିଜଣ ଯାକ ନିଜ ସଂସାର ନିଜ ଦେଖିବେ। ନା ଟା ଆଉ କିଏ ନେବ?
ହଁ।
ଆ କରିଦ।
ଫ୍ୟାମିଲି ପ୍ରୋବ୍ଲେମ୍ ରହିଲେ ଜଲଦି ମ୍ୟାରେଜ କରିବାକୁ ପଡ଼ିବ ଆଉ କଣ କରିବ।
ହୁଁ ମୁଁ ଯେତେବେଳେ ସ ଅଷ୍ଟମ ନବମ ପଢୁଥିଲି ବାପା ଏକ୍ସପାଡ଼ କରିଗଲେ
ତମେ ପଢୁଥିଲ ଅଷ୍ଟମ ନବମରେ ତମେ ଓହୋ
ସୁବିଧା ହେଲା
ଚଳିବା ପାଇଁ ଇଏ ହେଲା ଖାଲି ଯାହା ଦୋକାନରୁ ରୋଜଗାରରୁ ଯାହା ଚଳିବୁ ଏଥିରେ ଆମେ ଝଗଡା ଭଲ ମନ୍ଦ ସବୁ ଏଥିରେ ଆଉ ସେୟା ଆଉ ଅଧିକ ଇଏ ଖ ମାନେ ବହୁ ମାମା ବହୁତ ଛୁଆ ଭଲ ପାଆନ୍ତିନି ତାଙ୍କ ଜୀବନରେ
ହଁ ହଁ ଏକୁଟିଆ କଣ କରିବ ତିନିଟା ଚାରିଟା ପିଲା
ହୁଁ ଚାରିଟା ସେ ସିନା ବଡ ଭଉଣୀ କି ବାପା ବିଦା କରିଦେ ଥିଲେ କିନ୍ତୁ ଆମେ ଚାରି ଜଣଙ୍କୁ ସେ ବହୁତ କଷ୍ଟ କରିକିନା ବାହାଘର କରି
ହଁ
ଏଇ ଷ୍ଟ୍ରଗଲ କରିଥିଲୁ ସିଏ ମାନେ ହେଇ ସେଥିରେ ଚଳିଥିଲୁ ବୋଲି ଆଜି ଆମେ ଚଳିପାରୁଛୁ ନହେଲେ ଆମେ ଯଦି ମୁଁ ଏମତି ଇଏରେ ଚଳିଥାନ୍ତୁ ବାପା ଥିଲାବେଳେ ବାପା ବାବା ଥିଲାବେଳେ କଣ କହିଲ ଆମ କୌଣସିଥିରେ କୋଉଟା ଆମେ ଅଭାବ କଣ ଜାଣିନ
ହୁଁ ହୁଁ
ଚାରି ଭଉଣୀ କାଁ ଶ ଚାରି ଭଉଣୀ ଯାକ ଚାରି ଏ ପାନ ପାଞ୍ଚ ଭାଇ ଭଉଣୀ ଯାକ ଅଭାବ କଣ ଜାଣ କିନ୍ତୁ ବେଶୀ ଗେଲ୍ହାରେ ଥିଲି ମୁଁ ଆଉ ଲାଷ୍ଟ ସାନ ଝିଅ ଯେହେତୁ ତାପରେ ବାବା ନ ନଷ୍ଟ ହେଲା ପରେ ଦେଇ ଏକା ବାହାଘର ହେଲା ପରଠୁ ବୋଉଙ୍କର ବି ହା ହାତ ଦିଥର ଭାଙ୍ଗିଲା ଭାଇର ଆକ୍ସିଡେଣ୍ଟ୍ ହେଲା ଗାଡ଼ି ଆକ୍ସିଡେଣ୍ଟ୍ ହେଲା। ଆଉ ବାପା ନଷ୍ଟ ହବା ପର ପରଠୁ ସବୁ ଚାଲିଲା ଗୋଟେ ଗୋ ଗୋଟେ ଗୋଟେ ଗୋଟେ କିନା ମାନେ ଅସୁବିଧା। ବହୁତ୍ ମାନେ ସେଇଠୁ ମୁଁ ଜାଇଁଲି ଯେ ଷ୍ଟ୍ରଗଲ୍ କଣ ଜୀବନରେ।
ହଁ ଲାଇଫ୍ ର ଆସିଲେ ପ୍ରୋବ୍ଲେମ୍ ସେଇଠୁ ଜାଣିବ ଯେ ଷ୍ଟ୍ରଗଲ୍ କଣ।
ସେଇଆ ପା ପୁଅ ପିଲା ସିନା ହେଲେ ସବୁ ଭଉଣୀ ବାହା ହେଇସାରିଥିଲେ ମ୍ୟାରେଜ୍ କରିସାରିଥିଲେ ମୁଁ ଏକା ଥିଲି। ବୋଉଙ୍କର ଷ୍ଟୋନ୍ ଅପରେସନ ହେଲା ବେଳକୁ। ସେଇଠୁ ମାନେ ବହୁତ୍ ହେଇ ସେଠୁ ମୁଁ ଜାଇଁଲି ଯେ ମଣିଷ ଜୀବନରେ ଷ୍ଟ୍ରଗଲ୍ କଣ। କଟକରେ ନେଇକିନା ମାସେ ଫାଷ୍ଟ୍ ରହିଲି ପନ୍ଦର ଦିନି ନେଇକିନା ରହିଲି। ମେଡ଼ିକାଲରେ ଟେ ଟେଷ୍ଟ୍ ଫେଷ୍ଟ୍ ସବୁ କରିକିନା ଆସିଲି ତାପରେ ପୁଣି ଗଲି। ଘରେ ରହିଲି ମାସେ ମାସେ ରହିଲା ଏ ଗଲି ଫୁଣି ନେଇକିନା ଯେ ଅପରେସନ୍ କରିକି ଆସିଲି ଧରିକିନା।
ହୁଁ ହୁଁ।
ମୁଁ ସିନା ଆସିଲା ସେଇ ଭିତରେ ଦି ଭଉଣୀ ଆମ ଘରେ ଥିଲେ ସେ ଯାହା ଦୋକାନରେ ବେପାର କରନ୍ତି ଆଉ ମୋ ପାଖକୁ ପଠାନ୍ତି ସେଠି ମୋ ବୋଉଙ୍କ ପାଖରେ ମେଡ଼ିକାଲ ରେ ରହୁ। ଭାଇର ଅପରେସନ୍ ଘରକୁ ଯେତେବେଳେ ଆସିଲୁ ଭଉଣୀମାନେ ସବୁ ଜେଝା ଘରକୁ ଜେଝ ପଳେଇଲେ ଆଉ ସେମାନେ କେତେ ଦିନ୍ ନେଖା ରହିବେ ଜେଝା ଘରକୁ ଜେଝା ପଳେଇଲେ। ପଳେଇଲେ ତାପରରୁ ମାନେ ବୋଉଙ୍କୁ ଆଡ଼ୁ ସକାଳୁ ଉଠିକି ଦୋକାନ କାମ କର ଇଆଡ଼େ ଘର ଧନ୍ଦା ବୁଝୁ ବୋଉଙ୍କୁ ଆଡେ ମାନେ ତାଙ୍କର ଘଣ୍ଟେକେ ଥରେ ଆମର ଜଳଖିଆ ଦୋକାନ ଟେ।
ହଁ ହଁ। ଏକୁଟିଆ ଲେଡିସି ଲୋକ କରିବା କେତେ କଷ୍ଟ।
ମୋର ସେଇଠୁ ତା ପରଠୁ କଣ ନା ମୋ ଦୋକାନ କାମ କରିବି ବୋଉ କାମ କରିବି ଘର ଦନ୍ଦା ମାନେ ବୋଉ ବୋଉ ର କଣ କହିଲ ଅପରେସନ୍ ପରେ ଘଣ୍ଟା କୁ ଗୋଟେ ଘଣ୍ଟା କୁ ଥରେ ମେଡ଼ିସିନ୍ ଖାଇବେ। ରାତି ଦିଟାରୁ ରାତି ଦିଟା ରୁ ରାତି ଏଗାରଟା ପର୍ଯ୍ୟନ୍ତ ମାନେ ଷ୍ଟ୍ରଗଲ୍ ମାନେ ହିସାବ କରୁଥା କେତେ ଘଣ୍ଟା ମଣିଷ ଶୁଏ। ବହୁତ୍ ହେଇଠୁ ମୁଁ ଜାଣିଲି ମାନେ କଣ ଜୀବନରେ ଉଁ ଆ ଷ୍ଟ୍ରଗଲ୍ କଣ ଗୋଟେ ଜିନିଷ ସେଇଠୁ ମାନେ ଜାଣିଲି ଭଲ ସେ।
ହଁ।
କରିଦେଲେ ସେଇ ଜିନିଷ ଟା ମାନେ ସେଇଟା ଗୋଟେ ମୋର କଣ କହିଲ ସ୍ମୃତି ଭଳିଆ ରହିଗଲା। ମନେ ପଡ଼ିଗଲେ ହେଇ ସମୟଟା ମାନେ ବହୁତ୍ ଇଏ ଲାଗେ।
ଲାଇଫ୍ ର କଷ୍ଟ କଣ ଷ୍ଟ୍ରଗଲ୍ କଣ ସେବେଠାରୁ ଜାଣିବ ଯେବେ ପ୍ରୋବ୍ଲେମ୍ ଆସିବ। ସେଇଟା ଗୋଟେ ବଡ଼ ଲାଇଫ୍ ର ସବୁଠାରୁ ବଡ଼ କଷ୍ଟ।
ମନେପଡି଼ବ। ବହୁତ୍ ମାନେ ଇଏ କରାଏ ଏମିତି କି କାନ୍ଦି ବି ପକାଏ ମାନେ ବୋଉଙ୍କୁ ନେଇକିନା ମାନେ ମା ଆମକୁ କେତେ କଷ୍ଟ କରିକି ଜନ୍ମ କରିଥିବ। ମାନେ ସେଇଟା ଆମର ବେଶୀ ମନେ ପକାଏ।
ସେଇଆ। ହଉ ହୁଁ ମୁଁ ରଖୁଛି।
ହଁ ହଁ।